ହାଲୋ।
ଏଇ ଆସିଥିଲି କଲେଜ୍ ରେ ବସିଥିଲି ଏଠି ମାନେ କଣ
କଲେଜ୍ ରେ।
ଓ ବିଜେପି କଲେଜ୍।
ମୋର୍ ବି ବିଜେପି କଲେଜ୍ ମୋର ସେଇ ସାଇକୋଲୋଜି ଡିପାର୍ଟମେଣ୍ଟ୍।
ଓହୋ ଆକ୍ଚୁଆଲି ମୋର ଇଟିଶି ତ।
ଓହୋ ମୁଁ ଦେଖିଚି ସେ ଡିପାର୍ଟମେଣ୍ଟ୍ ସେ ଯଉ ତାର କ୍ଲାସ୍ ରୁମ୍ ଗୁଡ଼ା ବହୁତ୍ ଛୋଟ।
ହଁ- ହଁ- ହଁ।
ସେଇ ଥାର୍ଡ଼ ଫ୍ଲୋର୍ ରେ କ୍ଲାସ୍ ରୁମ୍ ରା ବହୁତ୍ ଛୋଟ ତାଙ୍କର ତ ଡିପାର୍ଟମେଣ୍ଟ୍ ବହୁତ କମ୍ ସ୍ପେସ୍
ଆଜ୍ଞା ହଁ।
ଓହୋ ଆଉ ଭଲ ଅଛ?
ହଁ ଭଲ ଅଛି। ତମେ କେମିତି ଅଛ?
ମୁଁ ପୁରା ଭଲ ପୁରା ମସ୍ତ୍।
ଓହୋ ଆଉ ଦେହ ଭଲ ଅଛି?
ହଁ ହଁ କାଲି ଟିକେ ଖରାପ ହେଇଥିଲା ଆଜି ଭଲ ଅଛି ଆଉ।
ଆଚ୍ଛା ତମ କଲେଜ ଟା ତମ ଘରଠୁ କେତେ ଦୂର କି?
ସେଇ ସାତ କିଲୋମିଟର।
ଓହୋ। ଆଉ ଆମ ଘରଟା ବି ସେଇ ଚାରି ପାଞ୍ଚ କିଲୋମିଟର ଆଉ।
ଓହୋ ତମେ ଯିବା ଆସିବା କେମିତି କରୁଛ?
ଯିବା ଆସିବା ସେମତି ମାନେ ସେ ଯୋଉ ବସ ରେ ଯାଏ ଅଟୋରେ ଓଲା ରେ
ଆଚ୍ଛା ମୁଁ ବି ଘରଟା ପାଖରେ ଆଉ ଆଉ କଣ ଖାଇଥିଲ କଣ ଖାଇକି ଆଇଥିଲ କି ଏବେ କଣ ଖାଇଛ ଘର କିଲ ଏବେ କ୍ଲାସ ଅଛି?
ସକାଳେ ପଖାଳ ଭାତ ଅଣ୍ଡା ଭୁଜିଆ ଖାଇଥିଲି ଆଉ ଖାଇନି ଆଉ।
ଆଉ ଆଜି କ୍ଲାସ ଥିଲା ମାନେ କ୍ଲାସ ଏବେ ଅଛି ନା ସରିଲାଣି?
ନା ସରିଲାଣି ବସିକି ଉନ ଖେଳୁଥିଲୁ ଆଜି ତ ୱେଦର ଟା ଟିକ କେ ଭଲ ଅଛି ୱେଦର ଭଲ ଅଛି ମାନେ ଖରା ଟିକେ ହଉଛି ତ ଭଲ ଲାଗୁଛି ମାନେ ଏମତି ଇରିଟ ଇରିଟେସନ ତ ହଉଛି ତଥାପି ମାନେ ହ୍ୟୁମିଡିଟି ଏତେ ହଉଛି ଯେ ତଥାପି ଚଳିବ ଇଟସ ଓକେ।
ଆଚ୍ଛା ଆଚ୍ଛା।
ଓ ହୋ ଆମ ଘରେ ମୁଁ ମୋର ଗୋଟେ ଭଉଣୀ ଟେ ମାନେ ଆମେ ଟୁଇଁଷ ତ
ଆଚ୍ଛା ଆଚ୍ଛା।
ତ ତାର ମୋର ଆଚୁଆଲି ସେ ପଢୁଥିଲୁ ଏବେ ଅଲଗା କଲେଜ ସିଏ ଅଲଗା କଲେଜରେ ପଢୁ ଚି ମୁଁ ଏବେ ଅଲଗା କଲେଜରେ ପଢୁଛି ଆଉ।
ଓ।
ତମ ମୋ ବାପା ମାମା ମୁଁ ଆମେ ଦି ଭଉଣୀ ଆଉ।
ଭାଇ କେହି ନାହାନ୍ତି?
ଆପଣଙ୍କ ସହିତ ଆଗ କଥା ହେଇକି ଲାଗିଲା ଆପଣ ସିଙ୍ଗିଲ ଚାଇଲଡ ବୋଲି।
ଏ ନା ମୁଁ ଟୁଇନ୍ସ ମାନେ ମୁଁ ଆଉ ଗୋଟେ ମୋର ଭଉଣୀ ଟଇନ୍ସ ଆମେ ଆଉ।
ଓ ଆଚ୍ଛା ଆଚ୍ଛା।
ଅଁ ଆଉ ତମ କଲେଜରେ ଏମିତି ଗ୍ରୁପ ଅଛି ନା ନାଇଁ ଆମର ତ ଗୋଟେ ବଢିଆ ଗ୍ରୁପ୍ ଅଛି ମିଶିକି। କି ଉନ୍ନ ଖଳୁ ସେ ବ୍ୟକ୍ତି ଜଣେ ଉନ୍ନ ସଫଲ କରେ ଆଉ ଆମର ଚାରିଟା ଓ ଜି ସ୍କୋୟାର ଗ୍ୟାଙ୍ଗ ବି ଅଛି।
ହଁ ଆମେ ତ ଏଇାଖା ଉନ ଖେଳୁଥିଲୁ ଜଣେ ଏକା ଉନ ଡବାରେ ପସଉଛି।
ଏ ଆମର ବି ଜଣେ ଏବେ ଉନ୍ନ ଡବାରେ ବସଉଛି ମାନେ ସ୍ମାଇଲ ଏମିତିଆ ଦିଏ ଯିଏ କଣ କହିବି ଆଉ। ସବୁବେଳେ ସେ ଗୋଟେ ପିଲାଟା ଆଛା। ସେ ପିଲା ଟା କେମିତିଆ ପିଲା କହିଲ ମାନେ ଆସିବ ଖାଲି କଲେଜ ଟା ମୁଁହଁ ଦେଖିବାକୁ। ଶୋଇକି ମାନେ ଉଠିବ ଯେ କାଳେ କେ ମାନେ ଫାଷ୍ଟ କ୍ଲାସ କରିପାରିବନି ଭାରି କଷ୍ଟ ତାକୁ।
ହା ସେକେଣ୍ଡ କ୍ଲାସ୍ ବି କରନ୍ତି ନା ସେଇଟା ବି କରନ୍ତିନି?
ନା ସେକେଣ୍ଡ କ୍ଲାସ ମାନେ ବି କରେନି। ମାନେ ତାର କଣ କହିଲୁ ଯଦି ମତେ ଲାଗୁଛି ଆମେତିକେ ତା ସହିତ ଟିକେ ବେଶୀ କ୍ଲୋଜ ସାଙ୍ଗ ହେଇଯାଇଛୁ ନା ସେଥିପାଇଁ ସେ କଲେଜ ଟା ଆସୁଛି ନହେଲେ ସେ ସେ କଲେଜ ବି ଆସନ୍ତାନି।
ହଁ ଆଉ କଲେଜ ଷ୍ଟାଟିଙ୍ଗ ର ମାନେ କାଲି ଫାଷ୍ଟ ଡେ ଥିଲା ମୁଁ ଯେତିକି ଭାବୁଥିଲି ସେ ଆସ ନଥାନ୍ତା ତାକୁ ଏତେ କହି କହି କହି ସେଇଟା ବଡ କଥା ସେଟାଗ କଥା କି ତାର କ୍ଲାସ ହଉ ନ ହଉ କିଛି ଫରକ ପଡେନା। ମାନେ ଆସିଲା ଆମ ସହ
ଓହୋ ଆଚ୍ଛା ଭଲ ଭଲ ଏମିତି ଥିବା ଦରକାର
ଆଉ ହଉଛି ପା ତ ପାଲି ପା ପାୟଲ ତନୁ କଣ କରିଛନ୍ତି।
ଓ ପାୟଲ ତନୁ ତ ପାଏଲ ତ ନୁହେଁ ତ ପାଏଲ ବୋଧେ ଏଇଟା ଆମଁ ଆଗରେ ବୁଲୁଛି ତନ ସେଇଠି ଗଛ ତଳେ ବଇଛି।
ଆଚ୍ଛା ଆଉ ସୁରଜ
ଅ ସୁରଜ ସେଇ ଖୋଟି
କଣ
ସୁରଜ ଗୋଟା କେଉଁଠି ଗୋଟେ ବସ୍ ଥିବ।
ଆଚ୍ଛା ସେ ଯୋ ସୁରଜ ଆମର ହଉଛି ସିଏ ଯୋଉ ସୁରଜ କୁମ ତାକୁ ଦେଖିଥିଲି ଏବେ ଦିନେ। ହଁ ହଁ ସେଇ ସୁରଜ ବସିଥିଲା ଏଇଠି କଣ ଗୋଟେ ମାନେ ଚକ୍ଲେଟ ଖାଉଥିଲା ନା କଣ ଗଟେ ଆଉ
ହଁ ସୁରଜ ଗୋଟେ ଏକୁଟିଆ ଚକୋଲେଟ ଖାଇଦେଲା ଦେଲାନି।
ହଁ ବା ଚୋରଟା ଏକା ଏକା ଏକା ଚକଲେଟ ଖାଇ ଦେଲା।
ଓହୋ ତା କଥା ଟିକେ ବୁଝିବାକୁ ପଡିବ କାଲି ତା ସହିତ ଦେଖା କରିବି।
ହଁ ଖାଲି ଦେଖା ହେଲେ ଖାଲି ମାଡ ମାନେ ବହେ ଶିଖିବା ଧରିକି ମିଶିକି।
ମାନେ ପୁରା ଗାଲକୁ ଗାଲ ଏକ ସୁରଜ ଚକୋଲେଟ୍ ବାହାର କଲାଣି।
ଆଜି ତନୁ ଗାଡି ଚଲେଇଲା ଆମେ ପୁରା ଏତେ ବୁଲିଲୁ ସୁରଜ ଅଧା ତେଲ ସାରି ଦେଇଥିବୁ।
ହଁ ମୁଁ ବି ପ୍ରାତିକର ଗାଡି ଚଲାଉଥିଲ ଆମର ଆଉଡେ ପିଲା।
ଆଚ୍ଛା ତତେ ଗାଡ଼ି ଚଲେଇ ବି ଆସେ।
ବି କଲା
ହ୍ୟାଲୋ ହଁ ମୁଁ କହିଲି ତାହେଲେ ଆପଣଙ୍କୁ ବି ଗାଡି ଚଲେଇ ଆସେ ନୁହଁ।
ଆଁ ମତେ ତ ଗାଡ଼ି ଉଡ଼େଇ ଆସେ। ଚଲେଇ କଣ ମୁ ତ ଉଡ଼ାଏ ଉଁ।
ଓହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସବୁ ଖାଇ ପିକି ଶୋଇଥିବେ ମୁଁ ଏଇଠି ଗୋଟେ କଲେଜ ନାଁରେ ଗପ ମାରୁଛି ବୁଲୁଛି।
କଲେଜ ସବ ଷ୍ଟାର୍ଟ ପାଇଦେବ କେତେବେଳେ
କଲେଜ ଆମର ଏବେ ସରିଛି ଏବେ ଆ ତିନିଟାରେ ଆଉ ଗୋଟେ କ୍ଲାସ ଅଛି ଆଉ।
ଆଚ୍ଛା ଆମର କଲେଜ ସରିଗଲାଣି କିନ୍ତୁ ଆମେ ବୁଲୁଛୁ ଆଉ।
ହୁଁ ନା ମାଇ ଗାଡି ମନ ଖୋଲିଥିଲୁ ଆଡେ ବ ଯିବୁ ବୁଲିବୁ। କଣ ଗୋଟେ କରିବୁ, ଆମର ତ ପିଲା ଆସିନାହାନ୍ତି ସୋମବାରରୁ ଆସିବେ ସବୁ।
ଓହୋ ହୋ ପିଲା ତାହେଲେ ସୋମବାର ଆସିବେ ନୁହଁ। ଆଉ ଆପଣଙ୍କ ରୋଷେଇ ବାସ ଆସିଛି।
ହଁ ରୋଷେଇବାଷ ମୋତେ ସବୁ ଆସେ। ଖାଲି ମୁଁ କିଛି କରେନି।
ଆସେ କିନ୍ତୁ କରେନି ୱା।
ହଁ କରି କଣ କରିବା ଘରେ ତ ବାବା ମାମା କବ ମାମା ଜେଜେମା ବାବା ସମସ୍ତେ କରିଦିଅନ୍ତି ତ ମୁ ଆଉ ପରେ ନିଅ।
ମୁଁ ଯେତିକି ଜାଣିଛି ତମୋର ଭାଇ ତ ବହୁତ୍ ବଢିଆ ରୋଷେଇ କରେ।
ହଁ -ହଁ। ସେ ମୋ ନିଜ ଭାଇ ନୁହଁ, ସେ ମୋ ଦାଦାଙ୍କ ପୁଅ।
ଓହୋ।
ସିଏ ତ କରିଦିଏ ଆଉ, ମୁଁ ସିଏ ମତେ ରାତି ଦିଇଟା ତିନିଟାରେ କରିକି ସବୁ ଖାଇବାକୁ ଦିଏ।
ତାହେଲେ କେତେ ଭଲ ପିଲା ଟା ମାନେ ଭଲ ପିଲାଟା ଏତେ ଦିଦି କୁ ମାନେ ସେଏ ବଡ ନାଁ ସାନ।
ହୁଁ ବଡ ଓ ସରି ସାନ।
ଆଚ୍ଛା। ହଉ ଆଉ ଆଉ ହୋଉଛି ତାହେଲେ ସବୁ ଭଲ ଆଉ ବୈଦ୍ୟୁରୟ ଖବର କଣ?
ହଁ ବୈଦୁର ତ ଏଇଠି ବୁଲୁଥିଲା କୋଉଠି ଗୋଟେ ପଳେଇଲା କଣ ହଜିଗଲାଣି ବୋଧେ। ହଁ ବଦ୍ର ଥିଲା ଆମରି କ୍ଲାସ୍ ନୁହେଁ ସେ ଥିଲା ଏଇଠି ମୋ ପାଖରେ ହିଁ ଥିଲା। ଉନ ଫିଣ୍ଟୁଥିଲା।
ଆଉ ପାଏଲ ବା କଣ ଡାଇଟିଙ୍ଗ୍ ରେ ଅଛି।
ହଁ ପାଏଲ କଣ ଆଜି କାକୁଡି ଧରିକି ଆସିଥିଲା ଖାଉଥିଲା।
ଅଁ ମାନେ ଆମେ ତାର ଅଧା କାକୁଡି ଖାଇ ଦେଇେଥିବା ନୁହଁ।
ହଁ ଡିଟକ୍ସ୍ ୱାଟର୍ ବି ପିଉଥିଲା, ଏ ପିଉଛି ଏଇକା ବସିକି। ଆଉ କାକୁଡି ବି ଖାଉଥିଲା।
କା ସହିତ ଗୋଟେ କଥା ହଉଥିଲା ନାଁ କଣ ତନୁ ନା
ଓହୋ କଥା ହୋଉଥିଲା କି ଏମିତି କଥା ଲେଖିନଥିଲି ମୁଁ।
ଆଛା କଲେଜ୍ ତ ଆମର ଏଇଠି ପୁରା ମାନେ ଖାଲି ହେଇଯାଇଛି। ଗାଡି ଚାଲୁଛି।
କଣ କହୁଚୁ?
ମୁଁ କହିଲି କଲେଜ୍ ତ ଏବେ ପୁରା ଫାଙ୍କା ଆମର ହେଇଯାଇଛି, ତମର ଆମର ମାନେ ଏବେ ସକାଳୁଆ ହେଇଯାଇଛି ନାଁ ମାନେ ଦଶଟାରୁ ଗୋଟେ ହିଁ ହୋଉଛି ତ ଏବେ ଖରାଟା ବି ବହୁତ୍ ହୋଉଛି ତ ସବୁ ଡିପାର୍ଟମେଣ୍ଟ୍ ରେ ହିଁ ସକାଳୁଆ କଲେଜ୍ ହେଇଯାଉଛି।
ଓହୋ ଆଚ୍ଛା ଏମିତି କଥାକି ଆମର ଏଇନି ଆମର ଦଶ୍ ଟାରୁ।
ଉଁ ହୁଁ। ହଁ ଏବେ ପୁରା ଖାଲି ମୁଁ ଭାବିିନଥିଲି ଯେ ଏତେ ବି ଖାଲି ମୁଁ ଖାଲି ଭାବୁଛି ଆମେ ଏଠି ଏମିତି ଖଟି ମାରୁଛୁ ଯଦି କିଏ ଘର ଲୋକ ଆସିକି କିଏ ଦେଖିଦେଲା ତ ନାମ ନେଲୁ ଆଉ।
ତାପରେ ଯାହା ଅବସ୍ଥା ହବା କଥା ହବ।
ହଁ ଆଉ ଆଜି ତ ପୁରା ତନୁ ସହିତ ଗାଡି ପୁରା ଏମିତି ଚଲେଇଲି ମୁଁ ଖାଲି ଭାବୁଥିଲି କାଳେ ଚଲେଇ ପାରିବନି ମସ୍ତ୍ ଚଲେଇଲା। ଫାଷ୍ଟ୍ ମାନେ
ଏ ଗାଡି ଯୋଉଁ ଚଲେଇଲି ଫାଷ୍ଟ୍ ଟାଇମ୍ ଆମ ଘର ଗାଡି ଛାଡିକି ଆଉ କାହା ଗାଡି ଚଲେଇଲି।
ଆଚ୍ଛା ମୁଁ ତ ତମ ଗାଡି ଚଲେଇଚି।
ହଁ।
ହଁ।
ମୁଁ କାହା ଗାଡ଼ି ଚଲେଇ ନଥିଲି।
ହଁ ଆଉ କଣ ଖବର୍ ସବୁ ଭଲ।
ହଁ କାଲି ଟିକେ ମୋ ଦେହଟା ଖରାପ୍ ହେଇଥିଲା ନହେଲେ ଆଜି ସବୁ ଭଲ ଅଛି।
କାଇଁ ଆମର ଏଇଠି ଗୋଟେ କଣ ପୋଷ୍ଟର ମରାଇଛି ଇଡିଆନ୍ ଆର୍ ମମି ଏଇଟା କଣ ଅଗ୍ନିବୀର୍। ତାପରେ ଦେଖାଯାଉ
ହଁ- ହଁ ଅଗ୍ନିବୀର୍ ଆର୍ମି ବାଲାଙ୍କୁ ଅଗ୍ନିବୀର୍ କୁହନ୍ତି। ମୋର ଗୋଟେ ସାଙ୍ଗଟେ ମୋର ଗୋଟେ ସାଙ୍ଗଟେ ଆର୍ମି ଟେନ୍ଥେ କଣ କହୁଚ ତାକୁବି ଅଗ୍ନିବିର୍ ଡ଼ାକନ୍ତି।
ଆଚ୍ଛା ଏଇଠି ସବୁ ଏନସିସି ର ପୋଷ୍ଟ ଗୁଡା ମରା ହେଇଚି ପୋଷ୍ଟର ପରା।
ଅହ।
ମାନେ ସେଇ ଏନ୍ ସି ସି ରୁମ୍ ପାଖରେ ହିଁ ମୁଁ ଠିଆ ହେଇଚି । ଏନ ସି ସି ଅଫିସରେ ହିଁ ଠିଆ ହେଇଚି ଏବେ ମୁଁ।
ଓହୋ।
ହଁ। ତମେ ଏନ ସି ସି ଜଏନ୍‌ କଲନି ତମର ସେ ସାଙ୍ଗ ସହିତ ମାନେ ମିଶିକି ଭଲ ମଜା କରିଥାନ୍ତ।
ନା ସିଏ ଏନ୍ ସି ସି ଜଏନ୍ କରିସାରିଲା ପରେ ମୋ ସାଙ୍ଗ ହେଲା ନହେଲେ ହେଇପାରିନଥାନ୍ତା।
ଓହୋ ହଁ ମୋର ବି ଗୋଟେ ସାଙ୍ଗଟେ ସେ ସେମିତି ଥିଲା ବଟ୍ କଣ କରିବା ମାନେ ଆଉ ହୋଉନି ଏବେ ତା ସାଙ୍ଗ। ସେ ଗୋଟେ ବହୁତ ବଡ଼ ରିଜନ୍‌ ଅଛି। ନାଇଁ ସେ ଗୋଟେ ବହୁତ ବଡ଼ ଟପିକ୍ ଅଛି ଛା କଣ କହିବା ଏମତି ହୁଅନ୍ତି ଏମିତି ହୁଏ ବେଳେ ବେଳେ ଆଉ।
ହଁ।
ଆଉ କଣ ସବୁ ତାହେଲେ ଭଲ ନୁହେଁ।
ହୁଁ ହୁଁ ଚ ଭଲ।
ଘରକୁ ଯିବା କେତେବେଳେ ବା।
ଏଇ ଆଉ ପନ୍ଦର କୋଡ଼ିଏ ମିନିଟ୍ ପରେ ବାହାରିବି ଆଉ।
ହୋଉ ଆଉ। ହୋଉ ତାହେଲେ ଆଉ ମାନେ ଘରେ ଯାଇକି ମାନେ ଫ୍ରି ଅଛ ଘରେ ଯାଇକି ରାତିରେ?
ହଁ ଫ୍ରି ଅଛି।
ଓହୋ ହୋଉ ମାନେ ବହୁତ ଗରମ ଟା ହୋଉଚି ଟି
ଏବେ ତ ଯୋଉ ଖରା ଦେହ କଣ ହେଇଯାଉଚି ପୁରା।
ହଁ ସେଇଟା ହିଁ ଛାଡ ହୋଉ ଦେଖିଆ ମୁଁ ରଖୁଚି ଟିକେ ହେଲା।
ହୋଉ ହୋଉ ରଖ।